ହାଲୋ।
ହାଲୋ ହଁ।
କୁହ କଣ କହୁଥିଲ?
କୁଅ ସେଇ ଆଚାର କଥା କହୁଥିଲି ବା ମୁଁ କହିଲି ସେ ସବୁ ପ୍ରକାର ଆଚାର ସେ କେମିତି ଜାଣେ କେଜାଣି?
ହୁଁ ନା ତାପରେ ବି ଇ ମାନେ କୋଉଟାରେ କୋଉ ମସଲାଟା ଦେଲେ। କଣ କୋଉଠେ ମିଠା କଟା ଦେଲେ ଭଲ ଲାଗିବ କୋଉଟା ରାଗ ଖଟା ଅଛି ସେଗୁଡାକ ସବୁ ଜାଣିଯାନ୍ତି।
ହଁ ହଁ ମୁଁ ପା ତାକୁ ମୁଁ କେବେ ତ ଆଚାର କରିନଥିଲି। ଏବେ ଏଇ ବର୍ଷ ବୋଉ ଯାଇଥିଲେ ମାମୁଁ ଘରକୁ ଯେ ବହୁତ ଗୁଡେ ଆମ୍ବ ଧରିକି ଆସିଥିଲେ।
ହୁଁ।
ଆଉ କାଟିକି ବି ଧରିକି ଆସିଚନ୍ତି ତାକୁ କଣ କରିବି ହଉଠୁ ଫୋନ କରିକି ନାନୀକୁ ପଚାରିଲି ଆଉ କହିଲି କେମିତି କରିବି କଣ ସବୁ କହ ମତେ ହେଲା। ସିଏ ସବୁ କହିଦେଲା ଯେ କରିଚି ହେଲେ ତା ଟେଷ୍ଟ ଆସିବନି। ସିଏ ଯୋଉଟା କରିଥିବ ସେଇଟା ବେଶୀ ଭଲ ଲାଗୁଥିବ ନିହାତି।
ଆମ ଘରେ ହେଇ ତ ମୁଁ ଆମ ଘରେ କଣ ମୁଁ ଯେହେତୁ ସାନ ଆମ ଘର ହେଲା ମୁଁ ଆମ ଘରେ ଜେତୁ ସବୁ ରୋଷେଇ ତେଇବାସ ସବୁ ଶିଖିଚି ମୁଁ ଆମ ଘରେ ମୋ ବଡ଼ ନାନୀ ଯେହେତୁ କମ୍ ବର୍ଷରେ ବାହା ହେଇଗଲା ସିଏ ହେଲେ ଏ ଏତେକିଛି ରୋଷେଇ ଶିଖିନି ମତେ ସଦାବେଳେ ଫୋନ କରି ପଚାରିବ କେମିତି କହ ମଞ୍ଜା ତର ତରକାରି କରିମି।
ଅ ହ।
ସିଏ ମାନେ ଏମିତି ହଁ ଅଣ୍ଡା ତରକାରୀ ହେଲା କି, ଚିକେନ ଟିକେ ହେଲା। ବନେଇଦବ ଆଉ ଆଉ ସେଗୁଡା ତାକୁ ଆସେନା। ଶାଶୁ ଯଦି କହିବ ମଞ୍ଜା ଟିକେ କରିବୁ ଖାଇମି, ଇଏ ଜାଣିନଥିବ ଇଏବି ମତେ ଫୋନ କରି ପଛରେ ବୋଉକୁ ଫୋନ କରି ପଚାରେ ଏଣିକିରି ତ ସବୁ ଶିଖିଗଲାଣି ଏବେ ତ କେମିତି କଣ କରୁଛି?
ଓ ଆମର ତ ସେମିତି ଯାହା ଆସିବନି ରୋଷେଇ ଯୋଉ ରୋଷେଇଟା ଯାହା ତରକାରୀ ପତ୍ର କରିବି ବୋଲି ତ ପଚାରିବି ନାନୀଙ୍କୁ ଫୋନ କରିକି ଆଉ।
ତମେ ସବୁ ତମେ ସବୁ ରୋଷେଇ ଶିଖିଛ ସବୁ।
ନା ସବୁ ମୁଁ ଏମତି ଶିଖିନି ତଥାପି ଯୋଉଟା ଆସ୍ ସେନି ନାନୀ କି ପଚାରେ ଫୋନ କରିକି ଏଇଟା
ଏଇଟା ଗୋଟେ ମାନେ ଭଲ ବେଶୀ ଭଉଣୀ ଭଉଣୀଙ୍କ ଭିତରେ ଏଇଟା ପଚରା ପଚାରି ଟିକେ ଏଇଟା ବେଶୀ ଭଲ।
ହଁ ହଁ। ଆଉ ପିଠା ମତେ ସିଏ ନାନୀ ପଚାରିବ ପିଠା କେମିତି ପ୍ରେସରକୁକରେ ତୁ କେମିତି ପିଠା କରିଦଉଛୁ?
ତୁମେ ପ୍ରେସର ବନେଇଦଉଛ।
ହଁ ପ୍ରେସରକୁକରରେ
କିମିତି କଣ ପ୍ରେସରେ ବନଉଚ ଟିକେ କହିଲ?
ସେଇଟା ସେ ବିରି ଚାଉଳ ବିରି ଚାଉଳରେ।
ବିରି ଚାଉଳରେ ପ୍ରେସରରେ ପିଠା ଆଶ୍ଚଯ୍ୟ କଥା ଇଏ କହିଲ ଟିକେ କେମିତି କଣ ବନେଇଛ?
ବଢିଆ ଲାଗିବ ଏ ଖାଇଛନ୍ତି ପ ଚାରିବ ରାଣିଆ ରୋଜି କି ମୋ ନାନିକି କେତେ ଟେଷ୍ଟ ଲାଗେ ସେ ପିଠା? ଥରେ ଖାଇଲେ ପା କହିବ ମୁଁ ସବୁବେଳେ ଖାଇବି ଏ ପିଠା।
ପ୍ରେସରେ କର ଚକୁଳି ଟାଇପର।
ନା ଚକୁଳି ନାଇଁ ପୁରା ମୋଟା ପିଠା ଯେମିତି ପୋଡପିଠା ନ ପୋଡପିଠା ଟାଇପର କିନ୍ତୁ ପୋଡପିଠା ଠାରୁ ଏ ପିଠାଟା ଆହୁରି ବେଶୀ ଟେଷ୍ଟ ଲାଗେ ତା ଦେହରେ ପକେଇଦିଏ ମୁଁ କଣ କହିଲ ନଡିଆ। ପୁର କରିକି ଦିଏ ଆଉ ଯୋଉ ମୋତିଚୁର ଲଡୁ ଟିକେ ପକେଇ ଦିଏ ଛେନା ପକେଇ ଦିଏ। ନା ପୁରା ଲାଲ ଲାଲ କି ବଢିଆ ସେ ହବ ଏପଟ ସେପଟ ପୁରା ଦିପଟ ସାଇଡ ଆଉ ଯିଏ ମାନେ ଜାଣିିନଥିବ ଦୂରରୁ ଦେଖିବ ପିଠାଟାକୁ କହିବ ବୋଧେ ଏଟା ଛେନାପୋଡଟା?
ହଁ ସେ ଆମ ଏପଟରେ
ଲାଗେ।
ଆମ ଏପଟରେ କେ ମାନେ ପ୍ରେସର ଫ୍ରେସରରେ ପିଠା ଏତେ ହୁଏନି ନା ତ ସେଇଟା ପାଇଁ ସେ ପଚାରଥିଲି ତମକୁ ମୁଁ ତ ଶୁଣିକି ପୁରା ଆଶ୍ଚର୍ଯ୍ୟ ଯାହା ମାନେ ବନଉଛ ତାଦେହରେ ନା ନା ତମେ ଥରେ ଆସିକି ଥରେ କହିଦବ ତାଙ୍କ ପ୍ରେସରରେ ବନେଇଦବ ତାପରେ ଆଉ ଗୋଟେ କଥା କଣ ଜଣେ ଜଣଙ୍କ ପ୍ରେସରରେ କେତେଟା କଣ ସିଟି ଅଲଗା ଥାଏ।
ନାଇଁ ସିଟି ଦିଆହବନି ଉଁ ନା ପିଠାରେ କଣ ସିଟି ଦିଆହବ କି? ପ୍ରେସରରେ ଦିଆହବ ତେଲ ପ୍ରେସରଟା ପୁରା ଜୋର ତାତିିବା ଦରକାର। ତାପରେ ତେଲ ପକେଇବ ତେଲଟା ସେଇଠୁ ତାତିକି ଯେତେବେଳେ ଧୂଆଁ ବାହାରିବ
ହଁ ହଁ।
ତମେ ଯୋଉ ଆଣ ରଖିଥିବ ସେଇଟା ପକେଇବ ତମର ପୁର ଫୁର ଦବ ଯାହା
ହଁ। ହଁ ଗୋଳେଇ ତ ଜିଏ ମାନେ ମୁଁ କହିବାକଥା ଯେ ଯୋଉ ପୋଡ଼ପିଠା ପିଠାଟା ଯେବେ ଯେତେବଡ ବନାଅ ସେମିତି ବଡ଼ କରି ବନାଅନା ପିଠାଟା।
ହଁ ହଁ ସେମତି ବଡ କରିକି ବନାଏ ବଡ ପ୍ରେସରରେ ବନାଏ।
ଆ ଭିତରଟା ସିଜେ କେମିତି?
ଆ ସେଇ ଭଳିଆ ସିମ କରିକି କରିବ। ମୁଁ ବଡ ପ୍ରେସର ରେ କରେ ଛୋଟ ପ୍ରେସର ରେ ହବନି ଯୋଉଟା ପାଞ୍ଚ ଲିଟିରିଆ। ପ୍ରେସର କୁକର ବଡ ପ୍ରେସର କୁକର ଟା ସେଇଥିରେ କରେ। ସିମ୍ ଜା ମାନେ ଆଣ ଟା ଦବ ତାପରେ ଗ୍ୟାସ୍ ଟା ପୁରା ସିମ୍ କର
କରିଦବ।
ସିମ୍ କରିକି ଏ ସେ ପ୍ରେସର କୁକର୍ କ୍ୟାପ ଟା ଘୋଡେଇ ଦବ ତା ଉପରେ।
ଓହୋ ହଁ ତାପରେ?
ଜଷ୍ଟ ଓପରେ ଘୋଡେଇ ଦବ।
ଘୋଡେଇ ସାରିଲା ପରେ ତାପରେ ମାନେ ଉଁ ମାନେ ଟୋଟାଲୀ ଦ ଦବନି ଇଏ କରି ସିଟି ମାଇଲା
ନା ନା ନା ନା ସେମିତି ଦବନି ଖାଲି ତା ଓପରେ ଘୋଡେଇ ଦବ। ହଁ ହଁ ତେଲ ଟିକେ ଅଧିକ ଦେଇଥିବ ଯେମ ତି ଆଉ ନହେଲେ ତଳ ଟା ଲାଗେ ପି ପିଠା ଟା ଉଠିବନି ନା ହଁ ଏତେ ମୋଟା ପିଠା ଟା। ହଁ ଏତେ ମୋଟା ପିଠା ଟା ଯେହେତୁ ହବ ଅ ପି ଇଁ ତେଲ ତ ଟିକେ ସେଇ ହିସାବ ରେ ଦବାକୁ ପଡିବ।
ହୁଁ ମାନେ ତମେ କଣ କର ମାନେ ଯେତେବେଳେ ଲଗ ମାନେ ପିଠା ଟା ଯେତେବେଳେ ପକେଇ ତାପରେ ବାହାର କର। କଣ କେମିତି କରି ବାହାର କର?
ହଁ ସେମିତି ସେଟା କଣ କହିଲ ଆଣଟା ଦେଇ ସାରିଲା ପରେ ପି ଇଁ ସାଙ୍ଗେ ସାଙ୍ଗେ ସିମ କରିଦବ। ସିମ୍ କଲା ପରେ ପୁରା ପନ୍ଦର ମିନିଟ ଛାଡିଦବ ତମେ ତମର ବୁଲ ବସ ଯାହା କରୁଛ କର। ଓ ତାପରେ ପନ୍ଦର ମିନିଟ୍ ପରେ ଯାଇଁକି ଦେଖିବ ପନ୍ଦର ମିନିଟ୍ କି କୋଡିଏ ମିନିଟ୍। ଦେଖିବ ଗୋଟେ ସାଇଡ୍ ମାନେ ହେଇଗଲାଣି କି ନାଇଁ ଜଣା ପଡିଯିବ ତା ସାଇଡ ଗୁଡା ଯୋଉ ଲାଲ ଲାଲ ହେଇଯାଇଥିବ ନା।
ହଁ।
ହଁ ତାପରେ ଯଦି ଦେଖିଲ। ମାନେ ସେପଟ ସାଇଡ ଟା ହେଇଯାଇଥିବ ବୋଲି ଜଣା ପଡିଯିବ ଗ୍ୟାସ୍ ଟା ବନ୍ଦ ଗରମରେ ଲଉଟେଇ ହବନି। ମୁଁ ବି ଲ ଆମର ବି ଲେଉଟା ହୁଏ ପିଠାଟା ବି ପ୍ରେସର କୁକର ରେ।
ଆଉ ପ୍ରେସର କୁକର କୁ ଲେଉଟେଇ ଦିଅ।
ନାଇଁ ନାଇଁ ପ୍ରେସର କୁକ କିଛି କଷ୍ଟ ନାଇଁ ପୁରା ସହଜ। ହଁ ହଁ ତାପରେ ଗ୍ୟାସ୍ ଟା ବନ୍ଦ କରିଦଉ ବନ୍ଦ କରିକି ଦଶ ମିନିଟ ର ରଖି ଦଉ ଟିକେ ଥଣ୍ଡା ହେଇଗଲା ପରେ ପିଠା ଟା ଓଲଟେଇ ଦଉ ସେଇ ପ୍ରେସର କୁକର ଭିତରେ।
ପ୍ରେସର୍ କୁକର୍ ଭିତରେ ଓଲଟେଇ
ଆ ହଁ।
ହଁ ହଁ ହଁ ପିଠା ଟା ଓଲଟେଇ ଦେଇକି ହେଲା ଆଉ ଟିକେ ତେଲ ଅ ଅଳ୍ପ ଟିକେ ତେଲ ଦେଇ ଦେଇକି ବସେଇ ଦଉ ଆଉ ଦଶ ପନ୍ଦର ମିନିଟ ଏଁ ସେଟା ହେଇଗଲା ସେପଟ ଟା। ଠିକ ଅଛି ଯେ ପ୍ରେସର କୁକର ଭିତରେ ଓଲଟଉଚ କେମିତି?
ଓ ସେଇ ହାଁ ସେ ଏଇଭଳିଆ ବଡ ଯୋଉ ତମର ସେପଟେ କଣ କୁହନ୍ତି ଝାଞ୍ଝରା ନା କଣ?
ଝାଞ୍ଝରା ଖଡିକା ଏ ଯୋଉ ଛଣା ଛଣି ହୁଏ ତ। ହଁ ଝାଞ୍ଝରା ଝାଞ୍ଝରା।
ହଁ ସେଇଟାରେ ଉଲଟେଇଲେ ସୁବିଧା ହୁଏ ଖଡି
ଓହୋ ତା ଦେହରେ ଧରିକି ଉଁ ଉ ପଲ ପକେଇ ଦଉଥିବୁ ତାପ ଭିତରେ ଆଉ।
ତା ମୁହ ଟା ଟିକେ ଚଉଡା ନୁହଁ କି।
ଚଉଡା ଯେ ଟିକେ ଯାହାହେଲେ ପ୍ରେସର କୁକର ଟା ପିଠା ପୁଣି ସେଇ ଅନୁସାରେ ହେଇଥିବ ନା ତ ତାକୁ ଟି କେ ଇଏ ଲାଗିବ ଯିଏ ତମେ କରି ଆସୁଛ ନା ଟିକେ ଇଜି ଲାଗୁଥିବ ତମକୁ ଆଉ।
ହଁ ହଁ ହଁ ତମ ଯିଏ କରିନି କେବେ ସିଏ କରିପାରି
କରିପାରିବନି ପ୍ରେସର ସ ତର କରିପାରିବନି ପ୍ରେସର ଆମର କେବେ ପ୍ରେସରରେ ହେଇନି ତ ଏଇଟା ଯିଏ କରିବ ନ ଟ ହେଇଯ ସେ ଆଣ ଫାଣ ସବୁ ଘାଣ୍ଟି ଚକୁଡି ହେଇଯିବ।
ମୋ ଶାଶୁଘର ତାଙ୍କର ସବୁବେଳେ ସେ ପ୍ରେସର କୁକର ଠା ପୁ କରନ୍ତି। ବୋଉ ତାଙ୍କର ସିଏ ତାଙ୍କର କରନ୍ତି ଲେଉଟାନ୍ତି ସବୁ ଯେ ସିଏ କରନ୍ତି ଖାଲି ଆଣ ଦେଇକି। କିଛି ଏଗୁଡା ପୁର କି ବ ଲଡୁ। ଛେନା ଫେନା ପକାନ୍ତିନି ମୁଁ ତାକୁ ଟିକେ ଏକ୍ସଟ୍ରା ଅଡ଼ନାଡି କରିଦେଲି ଆଉ। ହୁଁ
ତମ ବାପ ଘରେ ବି ଯେତେବେଳେ ପିଠା ବନାନ୍ତି ଏମିତି ବନାନ୍ତି?
ହଁ ନା ନା ବାପ ଘରେ ଉଁ ବସ ବାପଘରେ ଜାଣିଥିଲେ ମୋ ନାନୀ ଜାଣିନଥାନ୍ତା ନା। ହୁଁ। ବାପ ଘରେ ଖାଲି ଚକୁଳି ପିଠା କରାହୁଏ ଆମ ଏମିତି ଓଷା ବାର ଭଲ ମନ୍ଦରେ ଯୋଉ ଧର ରଜରେ ପୋଡପିଠା ହବା କଥା ପୋଡପିଠା ହବ ଉଁ ପ୍ରଥମା ଅଷ୍ଟମୀରେ ଏଣ୍ଡୁରି ପିଠା ହବା କଥା ଏଣ୍ଡୁରରି ପିଠା ହବ।
ତାପରେ ଆଉ ଗୋଟେ ପିଠା କେମିତି କରନ୍ତି ମମି ଛୁଆ ବୋଉ କଣ କହିଲ ମାନେ ମଣ୍ଟା ପିଠା ଟାଇପର ତା ଭିତରେ ଦେଇଥିବେ ଏଇ ଯୋଉ ଆଳୁ ପୁର ଦେଇକି ତୁ ଯେମତି ସିଙ୍ଗଡାରେ ଦିଆଯାଏ ସେଇଟା ସେ ସେ ତମେ ବନାଅ?
ନା ମୁଁ ବନ୍ ମାନେ ନାନୀ ବନାଏ ଯୋଉ ସୁଜି କାକରାରେ ଉଁ ତାକୁ ସେଇ ପୁର ଦେଇକି କରିଦିଏ। ମୁଁ ସୁଜି କାକରାଟା କେବେ କରିନି ମୁଁ ସେଇ ପୁର କରିକି କଣ କହିଲ ଇଟ୍ ଇଟିଲି ଭିତରେ ସେ ପୁର ଦେଇକି କରିଛି।
ହଁ ଭଲ ଲାଗେ ଇଟିଲି ଭିତର ଦେଇକି ଇଟିଲି ଭିତର ଦେଇକି ଥରେ ଆମର ବି ହେଇଥିଲା।
ହୁଁ ମୁଁ ଟିଲି ଭିତରେ ଦେଇ
ବି ସୁଜି ଭିତରେ ଦେଇକି କେବେ ହେଇନି ସେଟା।
ନା ମୁଁ ବି ଆ ସେମିତି ସୁଜି ଭିତରେ ଦେଇକି କେବେ ମୁଁ
ଇଟିଲି ଆମେ ଯେମିତି ବନଉଛନ୍ତି ସେମିତି ବନେଇକି ମାନେ ତା ଭିତରେ ଦେଇ ଦିଅନ୍ତି ଆଉ।
ହଁ ହଁ ସେଇ ଆଳୁ ପୁରଟା ଦେଇକି ଇଟିଲି କଲେ ମ ପୁଅ ଭାରି ଭଲ ପାଏ ଖାଇବାକୁ।
ହଁ ଆଉ ଗୋଟେ ମଟର ଭିଦେଇ ଦେଇକି ଦେଇକି ମଟରଟାକୁ ବେଶୀ ବେଶୀ ବି ସିଝିନଥିବ ମଟରଟା ଅ ଳ୍ପ ହଲକା ସିଯି ଥିବ ସେ ଇଟିଲି ଉପରେ କଣ କରିବେ ନା ମଟରକୁ ଦେଇଦେବେ ମଟରକୁ ଦେଇସାରିଲା ପ ଉପରେ ମାନେ ପିଠଉ ଢାଳିଦବେ ତା ଉପରେ ମଟର ସାତ ଆଠଟା ମଟର ପକେଇଦେବେ।
ହଁ।
ପକେଇ ତାକୁ ଘୋଡେଇ ଦେବେ ସେ ହେଇଯାଏ ତା ଭିତରେ। ବଢ଼ିଆ ମାନେ ବଢିଆ ସେ ହେଇଯାଏ ଭଲ ଲାଗେ ବି ସେଟା ଗୋଟେ କେମ୍ ବନାନ୍ତି ମୋ ନାନି ବନାଏ ଏଇଟା। କେତେ ପ୍ରକାର ରେସିପି କିଏ କେମିତିଆ ହଁ ଭଲ ଲାଗେ ବି ଯେମିତି କ ଯେମିତି ବାରମଜା ଉପରେ ଯେମତି ବାରମଜା ଉପରେ ସବୁ ପକଉଛନ୍ତି ସେମିତି। ଇଟିଲିଟା ଯେମିତିି ଇଟିଲି ଛାଞ୍ଚରେ ଯେମତିି ଇଟିଲୀ ପିଠଉଟା ଦିଆଯିବ ମଟର ଯୋଉ ସ ସିଝା ହେଇଥିବ ପାଣି ଟିକେ ନଥିବ ମଟର ଗୋଟେ ଅଲଗା ବାହାରିଥିବ ତା ସେ ମଟର ଚାମଚେ କଣ କରିବେ ନା ସେ ବିଟ୍ ପିଠଉ ସେ ଚାରିପିଟ ଦେଇଦେବେ ତାପରେ କୁଚା ଯଦି ଧନିଆ ପତ୍ର କି କଞ୍ଚା ଟେ କଞ୍ଚା ଲଙ୍କା ଟିକି ଟିକ ଛୋଟ ଛୋଟ କରି ଯେହେତୁ ଛୋଟ ଛୁଆ ଥିଲେ ନ ଖାଇବେ ନାହିଁ କିନ୍ତୁ ବଡ ଲୋକ ଯେ କୁଚ କୁଚ କରି ତା ଉପରେ ଦେଇ ଧଣିଆ ପତ୍ର ବି ପକେଇ ଦେଇକି ତାପରେ ଇଟିଲ ଛାଞ୍ଚଟା ଦେଇଦେବେ। ସେଥିରେ ଫୁଲିକି ଟୋଟାଲି ପିଠାଟା ବଡ଼ ଆକାର ହେଇଯିବ। ଲେ ଖାଇବା ପାଇଁ।
ହ ପିଠା କେତେ ପ୍ରକାରର ସବୁ ଜିନିଷ ବି କେତେ ପ୍ରକାରର ଅଛି କରି ଜାଣିଲେ ହେଲା।
ହଁ ତାପରେ ମୋବାଇଲ ବି ମୋବାଇଲ ମାଧ୍ୟମରେ ବି ସବୁ ଜାଣ ସବୁ ଦେଖୁଛନ୍ତି କେମିତି କଣ ରେସିପି ବନଉଛନ୍ତି ପ୍ରେସର କୁକର୍ ରେ ବି ବନାନ୍ତି ଯେ ମୁଁ ଦେଖେ। ଦେଖିଲେ କଣ ହବ ମୁଁ ତ ପ୍ରେସର କୁକର୍ ରେ ଟୋଟାଲି କରି ହିଁ ପାରିବିନି ସେଇଥିପାଇଁ ମ ଏତେ ଇଏ କରେ ନା ହଁ ପ୍ରେସର କୁକ ବି ପୋଡ ପୋଡ ପିଠାରେ ଚୁଲି ଫୁଲିରେ ହୁଏ ସିଆଡ଼େ ଚୁଲି ଫୁଲିରେ ବନାନ୍ତି ନା?
ନା ଚୁଲି ତ ନାହିଁ କୋଉଠି ବନେଇବୁ ଆମେ ସେଇ ପ୍ରେସର କୁକରରେ ବନେଇ ଦେଇକି ଖାଇଦଉ। ନା ସିଆଡେ ଚୁଲି କାହିଁ?
ମାନେ ଉଠା ଚୁଲି ବି ନାହିଁ ନା?
ନାଇଁ ଉଠା ଚୁଲି ବି କା ଉ ଉଠା ଚୁଲି ହେଲେ ପୁଣି ଯାଳ ଦରକାର ନା ଯଦି ଉଠା ଚୁଲି ଗୋଟେ ଆଣିବ ଯାହା ଦରକ କାର ଜାଳ କୋଉଠୁ ଆଣିବ?
ତାପରେ ବି ତମେ ଯଦି ଚାହିଁବ ବି ତମେ ଯଦି ବନେଇ ଶିଖିଥିବ ବି ମାନେ ତମ୍ ଚୁଲି ଆମେ ଆଉ ବନେଇ ପାରିବା ନା ମୁଁ ଗୋଟେ କହୁଛି ଆଉ ଯେ ଏମତି ଏଜେଡ୍ ଲୋକ ଧର ଜାଣିଥିବ ତାହେଲେ ଆରାମସେ ସେଇଠି ବି ଚୁଲିଟେ ପାରିପାରିବ ଖାଲି ଜାଳ ଉପରେ ନିର୍ଭର ନା ହ ହ ଜାଳ ଉପରେ କିନ୍ତୁ ଚୁଲି ଟା କଣ ଆମ ଚୁଲି ଖାଦ୍ୟ ଭଳିଆ କଉ ଖାଦ୍ୟ ହବନି ଏଇଟା ସତ କଥା କିନ୍ତୁ।
ହଁ ଚୁଲିଟାରେ ଯେମିତି ଲାଗିବ ରୋଷେଇ ଆଉ ଗ୍ୟାସ ରେ
ଚୁଲିରେ ଗ୍ୟାସ୍ ଲାଗିବ ନା। ଚୁଲି ଟା ଯାହା ଆମେ ଚିକେନ ଟେ କଷିଦବା ଗ୍ୟାସ ରେ କଷିବା କୋଉ ଟା ଟେଷ୍ଟ ଲାଗିବ? କହିଲ ଚିକେନ ଖାଅନି ନା? ହଉ ଛାଡ଼ ମଟନ୍ ଖାଅନା?
ହଁ
ଆଉ ଭାପିଦି ମଟନ ଟା ଟିକେ ଚୁଲିରେ ହଉଛି।
ହଁ କେବେ ଚୁଲି ରନ୍ଧା ମଟନ ମୁଁ କେବେ ଖାଇନି?
ଚୁଲିରେ ବି ଖାଇନ ରୋଷେଇ ନା ମାନେ ମଟନ
ମୁଁ କଣ କହିଲି ଆମ ଘରେ ମୁଁ ଟୋଟାଲ ମଟନ ଖାଏ ଚିକେନ ମଟନ ଟୋଟାଲ ମୁଁ ଖାଉନଥିଲି ଏପଟେ ଆ ଏସ ମାଛ ଭଲ ପାଏ ଖାଇବାକୁ ମାଛ ଅଣ୍ଡା ବି ଖାଏ ହଁ କିନ୍ତୁ ମାଛ ବେଶୀ ଭଲ ପାଏ ଖାଏ ଆଉ
ମାଛ ବି ହେଲେ ସେଟା ଭାବ ତମେ ଚୁଲିରେ ଗୋଟେ ମାଛ ଭଜା ହେଇକି ବନା ହେଇଛି ଗ୍ୟାସ ରେ ବନା ହେଇଛି। କୋଉଟା ବେଶୀ ଭଲ ଲାଗିବ ବେଶୀ ଖାଇବା ପାଇଁ
ହ ହଁ ନିହାତି
ଚୁ୍ଲି ଟା ଚୁଲି ଟା ଏକ ତାପ ସେଇ ତମେ ଭେଣ୍ଟି ଖାଅ ନା?
ହଁ ଭେଣ୍ଡି ଖାଏ।
ଭେଣ୍ଡି ଟା ଗୋଟେ ଦଳିଦବ ହେଲା କିଛି ଦରକାର ନାହିଁ ପଖାଳ ଭାତ ନେଇଆସିବ ଭେଣ୍ଡି ତା ଦେହରେ ଗୋଟେ ଆମ୍ବୁଲ ପକେଇ ଦେଇକି ଭେଣ୍ଡି ଟା ଗୋଟେ ତଳିଦବ କଞ୍ଚା ଲଙ୍କା ରସୁ
ହ
ଚକୁଟିକି ସାଇଡରେ ଟିକେ ଆଳୁ ପିଆଜ ତେଲ ଟିକେ ପକେଇ ଚକୁଟି ଦେଇଥିବ ଯଦି ସାଇଟ ରେ ଟିକେ ଅଣ୍ଡା ଆମ୍ଲେଟ୍
ହଁ ହଁ ତାପରେ ଆଉ କଣ ସାଇଟ ରେ ଗୋଟେ ହବ ହଁ
କୁୁଆଜଲ୍ଦି ଶାଗଭଜା ଟିକେ ବଢି ଛିଚା ଟିକେ ଆଉ କିଛି ଦ ଆଉ କି ଦରକାର ଆଉ କନା ଉଛନ୍ତି। କି ଖାଇବେ କ ଘରକୁ ଧର କି ଗୋଟେ ଗେଷ୍ଟ ଆସୁ ସେ କ ମୁ ପଖାଳ ଖାଇବ ତମେ ଏତକି କରିଦବ ସିଏ କଣ ଖାଇବା ମୁଁ ଆଗେ ବସି ସେତି ସବୁ ଖାଇଦଉ ଠି ପଳେଇ ଆସ ମାନେ ଏତେ ବଢିଆ ଲାଗେ ମତେ ଖାଇବା ପାଇଁ ହଁ ହଁ ପଖାଳ ଭାତ ସହିତ ବିଶ୍ଵାସ କର। ହୁଁ ପଖାଳ
ମୁଁ କହିଲେ ପଖାଳ ସ ମାନେ ଯେତେ ଖାଦ୍ୟ ଅଛି ପ ଖାଳ ତଳେ ସବୁ ପଖାଳ ଖାଇଲେ ଦେଲେ ଯେଉଁ ଶାନ୍ତିଟା
ଏମିତି ଦିନଛ ତା ସହିତ ତମେ ଯାହା ବି ବନ ଦିଅ ଗଟ ସ୍ ତୁ କଥା ଯାହା ବି ବନେଇଦିଅ ସେଟା ଟେଷ୍ଟ ଲାଗିବ ଲେମ୍ବୁ ଟା ତଳେ ଦିଅ ଆଳୁ ପୋ ତାକୁ ଦୂ ସେଇ ସେଇଟା ହିଁ ତ ବେଶୀ ଭଲ ଲାଗିବ
ହଁ ଯେତେବେଳେ ଦେଖିବ ଅ ତି ଜୋର ଭୋକ ଲାଗୁଥିବ ତ ମୁଁ କହିବ ଆଉ କିଛି ଖାଇବିନି ପଖାଳ ଭାତ ଟିକେ ହେଲେ ବି ଆମ୍ବୁଲ ର ଶୁଣ ଟିକେ ହେଲେ ବି ଖାଇ ହେଇଯିବ
ସତ କଥା ମାନେ ଭୋକ ଜୋରରେ ଲାଗୁଥିବା ମାନେ କିଛି ଚାହିଁ ସବୁ ଜିନିଷ ଥିବ କିନ୍ତୁ କିଛି କରିବାକୁ ଇଚ୍ଛା ହଉନଥିବ ଓଲେ ଏତେ ଭୋକ ଲାଗୁଥିବ
ହଁ ହଁ
ଆଉ କରିକିସି ନା ଥାଇକି ତମେ କଣ ଭୋକ ଜୋର ଲାଗୁଥିବ ନା କରି ପା